ହ୍ୟାଲୋ।
ହଁ।
କଣ କରୁଛ କି?
ବିିଲଆଡେ
କଣ ଖିଆପିଆ?
ଖିଆ ପିଆ ସରିଛି ଦାନ୍ତ ଘସା ଆଉ ଖାଇକି ଆଇଛୁ ପଖାଳ।
ପଖାଳ ତାହେଲେ ବାଡେଇଦେଇଛ ସକାଳୁ ସକାଳୁ।
ହଁ।
ବିଲ ଆଡେ କଣ ଦେଖି ଯାଇଥିଲ ନା କଣ ବିଲ କଣ କେମିତି ପାଣି ଫାଣି?
ହଁ ଏରା ତଳି ପଡିଛି ଯେ ଦେଖିବାକୁ ଆସିଛି କାଳେ ଷେଣ୍ଢ ସେଣ୍ଡି ପଶିଯାଇଥିବ।
ଓହୋ ସିଆଡେ ବର୍ଷା ବର୍ଷା କଣ କେମିତି କଣ ହଉଛି ନା ନାଇଁ?
ବର୍ଷା ହଉଚି ବହୁତ ଜୋରେ ଖରା ବି ହଉଛି।
ତାହେଲେ ବର୍ଷା ଖରା ଦିତାଙ୍କ ହଉଛି ତମ ଆଡ଼େ?
କାଁଲିଆ ପାଗ କେତେ ଦିନ କଲା ଏଇନା ଖରା ବହୁତ ଜୋର ଦଉଛି।
ଓ ହୋ। ହେଲେ ଖରାପକୁ ଇଏନା ତ ହେଇଆଡେ ଭାରି ବିତି ବିତିଆ ଲାଗୁଥିବ ଭାରି।
ଆ ବହୁତ ନା ଖରା ବେଳୁ ରହିିହଉନି ଯୋଉ ଗୁଳୁ ଗୁଳି ରେ।
ଓହୋ
ଆପଣଙ୍କ ଆଡେ କେମିତି କଣ ହଁ ଆପଣଙ୍କ ଆଡେ କେମିତି କଣ ପାଣିପାଗ?
ହଁ ୟାଡେ ଆମର କାଁଲିଆ କାଁଆଲିଆ କରୁଛି ବର୍ଷା ବି ଦିନେ ଦିନେ ହେଇଯାଉଛି ଭଲ ଲାଗୁ ପାଗଟା ଆମର ଇଆଡ଼େ ଭଲ ଲାଗୁଛି।
ଚାରିଟା ବେଳ ହେଲେମେଘ ପବନ ଦଉଥିବ ଚାରିଟା ବେଳିଆ ମେଘ।
ନାଇଁ ନାଇଁ ଚାଟାବେଳେ ନୁହଁ ଆମର ଏଇ ଖରା ବେଳକୁ ଆଉ ରାତିରେ ଏମିତି ହଉଛି ଚାଟାବେଳଟା ପାଗ ଭଲ ରହୁଛି କାଁଳିଆ କାଁଳିଆ ଟିକେ ଟିକେ ଖରା ଖରା ଟିକେ ଟିକେ ଏମିତି ଭଲ ଲାଗୁଛି। ଆଉ ଛୁଆ ତ ସେଇ ପାଖରେ କ୍ରିକେଟ ହଁ କ୍ରିକେଟ ତ ସେଇ ପାଖରେ ଭଲ ଖେଳନ୍ତି ଆଉ। ଆଉ ଆମର ବଡ଼ ପଡ଼ିଆଟେ ଅଛି ଏଠି ଛୁଆ ଖେଳୁଛନ୍ତି କ୍ରିକେଟ୍ ଭଲ ଖେଳୁଛନ୍ତି ଏପଟେ।
ହୁଁ।
ଆଉ ସେଆଡେ କ୍ରିକେଟ କଥା କଣ କେମତି?
ଆମର ବି ସେମିତି ଆଉ ଚାରିଟାଳିଆ ଯୋଉଁ ଭଲ ପାଗ ଦଉଛି।
ହଁ ହଁ।
ସେମିତି ଚାଲିଛି ଖେଳ ଆଉ ଷ୍ଟାଡିୟମ ଭିତରେ ତ ଅଛି ଆମର ଉପରେ ପାଲ ଘୋଡେଇ ଦଉଛନ୍ତି।
ହୁଁ ହୁଁ।
ପାଲ ଭଳିଆ ଗୋଟେ ସିଷ୍ଟମ ଗୋଟେ ଅଛି! ଆଉ ମେଘ ପକେଇଲେ ବି ଖେଳ ହବ ଆମର।
ଓହୋ ବର୍ଷା ବର୍ଷା ତାହେଲେ ପାଣିପାଗ କିଛି ଭିତରକୁ ପସୁନି ଆଉ।
ନାଁ ଆମେ ଚାହିଁଲେ ଯୋଉ ପାଲଟାକୁ ହଟେଇକି ଖେଳି ପାରିବୁ ଆଉ ନ ଚାହିଁଲେ ବି ହବ ଆଉ। ସେମିତି ଆଉ।
ଆଚ୍ଛା ତାହେଲେ ହେପଟେ ଭଲ ସିଷ୍ଟମ ଗୋଟେ କରୁଛ ତମର ଆଉ।
ହଁ ଏଟାଟେ ଅଛି ଆମର ମିନି ଷ୍ଟାଡିୟମ ଟେ ଆଉ। ମାନେ ବେଶୀ ବଡ ନୁହେଁ କି ବେଶୀ ଛୋଟ ନୁହେଁ।
ହୁଁ ମିଡିୟମ
ଆଛା ଆମର ଇଆଡେ ବଡ ପଡିଆ ଟେ ଏଠି ଖରା ଫରା ହେଲେ ତ ଭଲ ଲାଗେ ଖରା ଦିନ ନେ ହିଁ କ୍ରିକେଟ ଖେଳିଲେ ଭଲ ଲାଗିବ। ଆଉ କାଅଁଳିଆ କାଅଁଳିଆ କଲେ ବି ଭଲ ହାଗୁଛି! ବର୍ଷା ବର୍ଷ ଥରେ ଥରେ ଚାରଟାଳୁ ହେଇଯାଉଛି ଛୁଆ ଖେଳି ପାରୁନା ହାଁନ୍ତି! ଆଉ ସିଆଡେ ସ୍କୁଲ ଭିତରେ ବି ଅଛି ଗୋଟେ ବାଉଣ୍ଡରୀ ହେ ଟିବି ଖେଳୁଛନ୍ତି ଛୁଆ ଆଉ ଏପଟେ ଆମର ଆଉ ଗୋଟେ ବଡ଼ ପଡିଆ ଅଛି ଏଠି ବି ଖେଳୁଛନ୍ତି। ଆମର ହାର୍ଡ଼ ବଲ୍ ଯୋଉଟା କର୍କ ବଲ ସେଇଟା ଖେଳୁଛନ୍ତି।
ହଁ।
ଏଠି ଭଲ ଖେଳୁଛନ୍ତି। ଏଠି ଖେଳିଲ ଆମ ପ୍ରାକ୍ଟିସ୍ ଏଇନା ହେଉଛି ପ୍ରାକ୍ଟିସରେ ତାପରେ ପୁଣି ଟୁର୍ଣ୍ଣାମେଣ୍ଟରେ ବଡ଼ ବଡ଼ ମ୍ୟାଚ ଚ ଖେଳ ହବ। ସିଏ ହେଲା ବେଳୁ ତ ଆହୁରି ତିନି ମାସ ଖଣ୍ଡେ ଲାଗିବ କ୍ଲବ ମ୍ୟାଚ ଉରା।
ହଁ।
ତ ଏଇନା ପ୍ରାକ୍ଟିସ୍ ପାଇଁ ଖେଳ ହେଉଛି। ନା ସେଇ ପଚିଶ ତିରିଶ ପିଲା ଆମର ଟୋଟାଲି ପା ପ୍ରାକ୍ଟିସ ରେ ଆଉଛନ୍ତି।
ହୁଁ।
ଭଲ ଖେଳୁଛନ୍ତି! ଛୁଆ ଉରା ଛୋଟ ଛୋଟ ଛୁଆ ବି ଆଉଛନ୍ତି ପ୍ରାକ୍ଟିସ କରୁଛନ୍ତି! ଡର ଲାଗୁଛି ଏଇ ଯେଉଁ ହାର୍ଡ଼ ବଲୟୁରା ତାଙ୍କୁ ଡର ଛାଡ଼ୁଛି ଗୋଟେ ଗୋଟେ। ଆଉ। ଏମିତି ଭଲ ଖେଳୁଛନ୍ତି। ଏ ଡିଭାଇଡ କରିକି ପିଲା ଖେଳ ହଉଛି ଆଉ।
ହୁଁ ଆମରି ବି ତ ସେଇଭଳିଆ ଆଉ ପୁରା ଛୋଟ ଛୁଆ ଆସୁଛନ୍ତି ଟ୍ରେନିଂ ନବାକୁ। ନେଟ ପ୍ରାକ୍ଟିସ୍ କରୁଛନ୍ତି ଡେଲି।
ହଁ।
ଖେଳୁଛନ୍ତି ତାଙ୍କର ଆଉ ସେ ଅଣ୍ଡର ନାଇଣ୍ଟିନିଁ ଖେଳିବେ କି ଅଣ୍ଡର ସିକ୍ସଟିନ୍ଁ ଖେଳିବେ।
ଓ ହୋ। ଆମର ଇଆଡ଼େ ଅଣ୍ଡର ସିକ୍ସଟିନର ଚାରି ପାଞ୍ଚଟା ପିଲା ଖେଳୁଛନ୍ତି। ଆଉ ଯାନା କ୍ଲବ ରେ ବି ଛୁଆ ଆମର ଅ ଅ ମିଶିକି ଖେଳୁଛନ୍ତି ବଡ଼ ବଡ଼ କ୍ଲବରେ।
ହୁଁ।
ଭଲ ଖେଳୁଛନ୍ତି ଏପଟେ ଆମର ଛୁଆ। ଆଉ ତମର ହିଆଡେ ଭାଇ ଗଣେଶ ପୂଜା କଣ କେମିତି ହୁଏ।
ଗଣେଶ ପୂଜା ଆମର ଏକର ବହୁତ ଧୁମଧାମ ରେ ହୁଏ।
ହୁଁ କେମିତି କଣ ମୂର୍ତ୍ତି ଫୂର୍ତ୍ତି ଟିକେ କହିଲ।
ମୂର୍ତ୍ତି ଉରା କଣ ସେ ଯୋଉ ଗଣେଶ ପୂଜା ଥିବ ମାସଟେ।
ହଁ ହଁ
ଆମର ଯୋଉ ପିଲାମାନୋନେ ଯାଆନ୍ତି ସବୁ ଯେତେବେଳେ ସବୁ ସଂଘ ହେଇଥିବ ମାନେ ବହୁତ ଗୁଡେ ସଂଘ ଅଛି ସବୁ ଆମର ଯ ମାଟ୍ରିକ ପରୀକ୍ଷା ଯାହାର ସରିଥିବ ତାଙ୍କର ଗୋଟେ ସଂଙ୍ଗ ବାହାରିବ ମାନେ ଯୋଉମାନେ ହିସାବରେ ଅଛନ୍ତି ଆଉ ଯି ଯେତେ ବର୍ଷ ହେଲା ବ୍ୟାଚକୁ ସେତିକିଟା ବ୍ୟାଚ ଆମର ସଂଙ୍ଗ କରିଛନ୍ତି ଗୋଟେ ଗୋଟେ
ହୁଁ
ଆମର କଣ ହବ ନା ଯିବେ ସବୁ ମାସେଟେ ଥିବ ଗଣେଶ ପୂଜା
ହୁଁ
ଯିବ ସବୁ ଯାଆନ୍ତି ବିଲ ମାନଙ୍କୁ ସବୁ ଯୋଉଠୁ ଅଠାଳିଆ ପୁରା ଚିକଟା ମାଟି
ହୁଁ
ଏଇଠୁ ମାଟି ଧରିକି ଆସିକି ଚକଟନ୍ତି ଅଗାରି ପକେଇକି
ହୁଁ
ଅଗାରେ ପକେଇକି ଚକଟନ୍ତି ଆଉ ଚକଡିଲା ପରେ ତାପରେ ଆମର ଯିଏ ମୂର୍ତ୍ତି କାରିଗର ଥାଏ
ହୁଁ ହୁ
ସେ ମୂର୍ତ୍ତି କାରିଗର ଆସି ଯୋଉ କଚଳାା ସାହାଯ୍ୟରେ ଆଗେ ଆମର ଯୋଉ ଗଣେଶ ଠାକୁରଙ୍କୁ ଆକାର ଦିଅନ୍ତି
ହଁ
ତାପରେ ଆକାର ଦେଲା ପରେ ତା ଉପରେ ଯୋଉ ଚିକଟା ମାଟି ହେଇଥିବ ଅଗାଡିରେ ଦଳିକି ତା ଉପରେ ଖାଲି ଗୋଟେ ଲେପ ଦିଆଯାଏ
ହୁଁ
ମାନେ ସେଇଟା କହିଛେ ଏଇଟା ହେଇଯାଏ ଏକ ମାଡିଆ
ହୁଁ
ଏକ ମାଟିଆ ସରଲାା ପରେ ପନ୍ଦର ଦିନ ରଖାଯାଏ
ହୁଁ
ପନ୍ଦର ଦିନ ପରେ ତାପରେ ଆଉଥରେ ବି ଯାଆନ୍ତି କ୍ଲ ବାଲା ଯାଇକି ଯଉଠି ହୁଙ୍କା ଇ ହୁଙ୍କା କି ସାପ ହୁଙ୍କା ସେ ଯୋଉ ହୁଙ୍କା ହଉ ହୁଙ୍କା ମାଟି ା ଆଣନ୍ତି ଆଣିଲା ପରେ ତା ଦେହରେ ଗୋଡିଆକୁ ବାଛି ଦିଅନ୍ତି
ହଁ,
ଗୋଡିକୁ ବାଛି ଦେଇ ତା ଉପରେ ସରୁ ବାଲି ପକାନ୍ତି।
ହୁଁ,
ସରୁ ବାଲି ପକେଇଛି ତାର ଚକଟନ୍ତି ଚକ କଟିଲା ପରେ ଯଏ ଆମର ମୂର୍ତ୍ତି କାରିଗର ଥାଏ ସେ ଯୋଉ ଉକା ମାଟିର କିଛି ଯୋଉ ମାଟିକୁ ପାଣିରେ ମିଶେଇକି ଗୋଟେ ରସ ତିଆରି କରିଥାଏ।
ହୁଁ,
ତାପରେ ଯୋଉ ଯୋଉ ସୂତା ଲୁଗା କି ଧୋତି
ହୁଁ,
ସେଇ ସୂତା ଲୁଗା କି ଧୋତିରେ ସାହାଯ୍ୟରେ ସେଟାକୁ ବୁଡେଇକି
ହୁଁ,
ଗୋଟେ ପ୍ଲେଟ ଭଳିଆ କରନ୍ତି ସେ ପ୍ଲେଟ ଭଳିଆ କରିକି ସେ ଯୋଉ ହୁଙ୍କା ମାଟି ଥିବ ଆଗେ ତା ଯୋଉ ଅଗାରି ଉପରେ ଯୋଉ ଯେତିକି ଏକ ମାଟିଆ ସରିଛି। ଅଗାର ଉପରେ ଲେପଡା ଦେଇ ଦେଇେଇଥିଲେ ଯୋଉ ତା ଉପରେ ଖାଲି ଦେବେ ହୁଙ୍କା ମାଟିଟା ପାଲସ ପାଇଁ। କ୍ଷେତ ଖେଦଡ଼ ଏଇଟା ପାଲସ। ପାଲସ ହେଲା ପରେ ଆହୁରି ପାଲସ କରିବା ପାଇଁ ତା ଉପରେ ଦିଅନ୍ତି ସେ ଯୋଉ ସୂତା ଲୁଗା ର ପ୍ଲେଟ।
ହଁ,
ମାଟିରେ ଆଉ ତାପରେ ତ ଏକ ଦୁଇ ମାଟିଆ ଶେଷ କରକି କିଛି ଦିନ ରଖି ଦିଅନ୍ତି।
ହଁ,
ଥିବ ଉ ଗୋ ତିନି ଦିନ ଥିବ। ତିନି ଦିନ ଥିବ ମୁ କାଦ୍ ମୂର୍ତ୍ତି କାରିଗର ଆସିକି ଆମର ଧଳା ରଙ୍ଗ ଦିଅନ୍ତି।
ହୁଁ,
ଧଳା ରଙ୍ଗ ଦେଇକି ଯିବେ ଯାଇକି ଯୋଉ ଆମର ଗଣେଶ ଚତୁର୍ଥୀ ପୂର୍ବ ଦିନ
ହୁଁ,
କଣ ପୂର୍ବ ଦିନ ଯାଇ ସବୁ ବିଭିନ୍ନ ପ୍ରକାର ରଙ୍ଗ ଦିଅନ୍ତି।
ହୁଁ
ଦେଇକି ମୁହଁକୁ ଘୋଡେଇ ଦିଅନ୍ତି ଘୋଡେଇ ଦେଲା ପରେ ଏ ଗୋ ଘୋଡେଇ ଦେଲା ପରେ
ହୁଁ,
ହାଲ୍ ଘଡେଇ ଦେଲା ପରେ ତାପର ଦିନ ତ ଗଣେଶ ଚତୁର୍ଥୀ ଆଉ
ଆଚ୍ଛା
ଏ ଏଇରା କିନ୍ତୁ ଏମିତି ଆମର କ୍ଲବ ରେ ହୁଏ କି ସ୍କୁଲ ରେ ପୁରା ଅଲଗା
ହୁଁ
ଆମର ସ୍କୁଲ ଛୁଆ ଥିବ ଦିନେ କି ଦି ଦିନି
ହୁଁ
ସେ ଟିକେ ହାଲକା ଫୁଲକା ସଜେଇ ଦିଅନ୍ତି ତା ପରଦିନ ମୂର୍ତ୍ତି ଆଣିକି ପୂଜା କରିଦିଅନ୍ତି ଆଉ।
ହୁଁ ହୁଁ
ହଁ ଆପଣଙ୍କ ଆଡେ କେମିତି କଣ ପାଳନ କରାଯାଏ।
ଆମର ସେଇଭଳିଆ ଫାଷ୍ଟ ମେଢ ଯୋଉଥିରେ ଗଣେଶ ଠାକୁରଙ୍କର ମୂର୍ତ୍ତି ହବ।
ହଁ,
ସେଇ ମେଢକୁ ଫାଷ୍ଟ ଛୁଆ ଧରିକି ଆସିବେ ଯୋଉ ମାନେ କ୍ଲବ ରେ ଥିବ କି ବା କୋଉ କାର୍ତ୍ତିକେଶ୍ଵରଙ୍କର ମେଢ ହଉ ଗୋଟେ ବ ଅ ମେଢକୁ ଧରିକି ଆସିବେ ମେଢକୁ ଆଣି ସାରିଲା ପରେ ଫାଷ୍ଟ କଚଡ଼ାରେ ତାକୁ ଠାକୁରଙ୍କର ଆକାର ଦେବେ
ହଁ।
ଆକାର ଦେଲା ପରେ ଯେତେବେଳ ଫାଷ୍ଟ ଟେ ମାଟି ଟା ଆସିବ ସେଟା ଆସିବ ବିଲ ଫିଲ ରୁ ସେ ମାଟି ଟା ଫାଷ୍ଟ ଆସିବ।
ହୁଁ।
ବିଲ ମାଟି ଟା ଫାଷ୍ଟ ଆସିବ ତାପରେ ସେଟାକୁ ଲଗାହବ। ଯୋଉ ମୂର୍ତ୍ତି ଆସିକି ଯିଏ ସଜାସଜ୍ୟା କରିବେ ସିଏ ଆସିବେ ଫାଷ୍ଟ ସେ ଆସିକି ତାଙ୍କୁ ଫଟୋ ଫଟ ଦେଖାହେବ ଏଇ ଏମିତି ଏମିତି କରିବା ସବୁ ତାପରେ ଦେଖି ସାରିଲା ପରେ ସେ ଆକାର ଦେଇକି ତାପରେ ଫାଷ୍ଟ ମାଟି ଟାକୁ ଲଗେଇବେ।
ହଁ।
ଫାଷ୍ଟ ମାଟି ଲଗେଇ ସାରିଲା ପରେ ତାକୁ ଛାଡିଦେବେ ଯାହାେଲେ ଦଶ ବାର ଦିନ ଛାଡିଦେବେ ତାକୁ ଯେମତି ପୁରା ଶୁଖିଯିବ। ଶୁଖିଗଲା ପରେ ତାପରେ ଆଉଥରେ ଯେତେବେଳେ ଦୋ ମାଟିଆ ଟା ହବ। ସେଟା ଉଇ ଉ ତାର ମାଟି ଆଣିବେ ଉଇ ହଙ୍କା ମାଟିରେ ଆଣିକି ଯୋଉ ପତଳା ଆମର ବାଲି ରହୁଛି।
ହଁ।
ସେ ପତଳା ବାଲିକୁ ତା ସା ମାନେ ତା ଇଏରେ ପକେଇକି ତାକୁ ଛୁଆ ସାହାଯ୍ୟରେ ତାକୁ ଦଳା ହବ ଗୋଡରେ ଏମିତି ଦଳା ଦଳି କରିକି ତାକୁ ଦିଦ୍ ମାନେ ମାଟିକୁ ବାଲି ମିଶା ହବ।
ହଁ।
ମିଶାଇ ସଇଲା ପରେ ତାକୁ ଲଗାହବ ଠାକୁରଙ୍କ ଯେଉଁ ଶୁଖି ଯାଇଛି ଯେଉଁ ମୂର୍ତ୍ତିଟା ତାଙ୍କ ଉପରେ ମାନେ ମାଟି ଉପରେ ଆଉଥରେ ଦୋ ମାଟିଆ ଟା ସେଇଟା ଲଗାହବ।
ଓ।
ସେଇଟା ଲଗେଇ ସାରିଲା ପରେ ତାପରେ ଯୋଉ ସୂତା ଲୁଗା କିମ୍ବା ଆମର ଧୋତି ରହିଲା।
ହଁ।
ସେଇଟାକୁ ତାପରେ ଲଗେଇକି ଗୋଟେ ପତଳାର ଗୋଟେ ରସ କରନ୍ତି ମାଟିରେ
ହଁ।
ସେ ଦୋ ମାଟି ଆର ମାଟିରେ ଗୋଟେ ରସ କରନ୍ତି ସେି ଆମର ସେ ଯୋଉ ଉଇ ହଙ୍କାର ମାଟିରେ ରସ କରିସାରିଲା ପରେ ତା ଉପରେ ଲଗେଇକି ସେ କପଡାକୁ ତା ଉପରେ ଲଗାଇବେ
ହୁଁ।
ସେ ଯେତେବେଳେ ପାଲସ ହେଇଯିବ ତାପରେ ତାକୁ ଛାଡିଦେବେ ଦଶ ବାର ଦିନ ପାଖାପଖ କେି ଛାଡିଦେବେ।
ହଁ।
ଛାଡି ସାରିଲା ପରେ ଫାଷ୍ଟ ଯେତେବେଳେ କଲରଟା ହବ ଆମର ଚୂନ କଲର ଧଳା କଲରଟେ ହବ।
ହଁ।
କରିସାରିଲା ପରେ ତାପରେ ତାକୁ ବି ଛାଡ଼ା ହବ ତାପରେ ତାକୁ ଗୋଟେ ଦିନ ଛାଡ଼ିଦ ଦେଲା ପରେ ତା ପରଦିନ ଆସି ପୁଣି ମୂର୍ତ୍ତି କାରିଗର ଆସି ବିଭିନ୍ନ ବିଭିନ୍ନ ବି କଲର ର ରଙ୍ଗ ସାହାଯ୍ୟରେ ତାକୁ ଠାକୁରଙ୍କୁ ଗୋଟେ ଆକର୍ଷଣୀୟ ରୂପ ଦେବେ।
ହଁ।
ନା ଆଉ ଯେତେବେଳୁ ଲାଷ୍ଟରେ ସଭା ଲାଷ୍ଟରେ ମୁଣ୍ଡର ଯୋଉ ଆଖି କାନ ପାଟି
ଏଇଗୁଡାକ ସବୁ ସଭା ଲାଷ୍ଟ ରେ କରିବେ ସେଇଟା କରିସାରିଲା ପରେ ଠାକୁରଙ୍କ ମୁହଁ ତାକୁ ଗୋଟେ ପେପର ସାହାଯ୍ୟରେ ତାକୁ ବାନ୍ଧି ଦେବେ।
ହଛଁ।
ପୂଜା ହେଇନଥିବ ଓ ପୂଜା ନ ହେବା ପୂର୍ବରୁ କିଏ ଠାକୁରଙ୍କ ମୁହଁକୁ ଦର୍ଶନ କରିପାରିବେନି
ହଁ।
କରିସାରିଲା ପରେ ତାର ଯେତେବେଳୁ ପୂଜା ହବ ତ ପୂଜା ହଉକା ଗୋଟେ ଗୋଟ ଦୁଇଟା ହେଇିବ ନନା ସବୁ ପୂଜା ଫୂଜା କରିକି ସ୍କୁଲ ଫୁଲ ରେ ଆସିଲା ବେଳକୁ ଗୋଟେ ଗ ଦିଟାମରଇଯାରା ଗୋଟିଏ ଦିଟା
ହୁଁ।
ତାପରେ ପୂଜା ଫୂଜା କରିଲେ ତାପରେ କଲା ପରେ ତାପରେ ଟେଣ୍ଟ ଫେଣ୍ଟ ଆମର ରହିଲା ଫାଷ୍ଟ ଯୋଉ ଆମର ଯୋଉ ମାନେ ପୂଜା ରହିବାର ଥିବାର ଆଉ ଦଶ ବାର ଦିନ ଥିବ ଆମର ଏଆଡେ ଧୁମଧାମ ରେ ହୁଏ ନା ଦଶ ବାର ଦିନ ଥିବ ବହୁତ ବଡ ବଡ ବଡ ବଡ ଗେଟ ଫେଟ୍ ସବୁ ଲଗାନ୍ତି ବିଭିନ୍ନ ବିଭିନ୍ନ କଲର ସବୁ ଲାଇଟ ଝିଲମ ଝିଲମିଲ ଲାଇଟ୍ ସବୁ ଲଗାନ୍ତି।
ହଁ।
ଲଗେଇ ସାରିଲା ପରେ ତାପରେ ତାଙ୍କ କିଛିଟା ଆଡଭାନ୍ସ ଦିଆ ହୁଏ।
ହଁ ତାପରେ ସରିଲା ପରେ ଯାହା।
ହଁ ତାଙ୍କୁ ସରିଲା ପରେ ଦିଆହବ ତାପରେ ଲଗା ହେଲା ପରେ ତାପରେ ଆମ ମେଢ ରହିବ ଯାହାହେଲେ ଦଶ ଦଶବାର ଦିନ ପୂଜା ପରେ
ହଁ ଆ ତାପରେ ଭସାଣି ହବ ଆଉ।
ତାପରେ ବସାଣି ହବ ମାନେ କ୍ଲବାଇ ଏମିତି ସବୁ ଡିଜେ ଯେଣେ ଯ ସଂଘ ମିଶିକି ସେ ଡେଟ୍ ଫିକ୍ସ କରିଥିବେ କି ଏତିକି ଏତିକିରେ ଆମର ଭସାଣି କରିବା ତ ସେଇଥିରେ ସବୁ ି ବଡ ବଡ ବହୁତ ବଡ ବଡ ଡିଜେ ବାଜା ବାଣ ରୋଷଣରେ ପୁରା ଚମୁଥିବ ଗାଁ ସେଦିନ ଏମିତି କରିକି ଭସାଣଟା ସାରି ସାରିଲା ପରେ ସଇଲା ଆଉ।
ହଉ ଆଉ ଆପଣଙ୍କର କଣ କାମ ଥିବ ଆଉ ରହୁଛି ଆଉ।
ଅ ହଉ।